ହ୍ୟାଲୋ-ଓ।
ହ୍ୟାଲୋ!
ହଁ, ହ୍ୟାଲୋ।
ହଁ କଣ କରୁଥିଲ?
ଏଇଠି ବୁଲୁଚି ଛାତରେ। ତମେ କଁ କରୁଛ?
ଏଇଠି, ବସିଛି ଆଉ।
ହୁଁ-ଉଁ।
ଆଉ, ଘରେ ସବୁ କେମିତି ଅଛନ୍ତି?
ହଁ, ଭଲ ଅଛନ୍ତି। ପୁଅ କେମିତି ଅଛି?
ହଁ, ସେବି ଭଲ ଅଛି। ହଁ ଏଇ କେ ବୁଲୁଛନ୍ତି? ଆଉ କଣ? ଅ-ଆଜି ପାଗ କେମିତି ଅଛି?
ପାଗ ଥିଲା ସକାଳୁ ଟିକେ ମେଘୁଆ ଥିଲା। ବର୍ଷା ପକଉଥିଲା ଦିପଅର ଯାଏ। ଏବେ ଟିକେ
ହୁଁ, ହୁଁ, ହ ହୋ, ଗରମ!
ନାଇଁ, ଗରମ ହଉନି। ଟିକେ ଥଣ୍ଡା ଥଣ୍ଡା ପାଗ ଅଛି।
ହୁଁ, ହୁଁ, ଏ ଯଉ, ଏଇ ମେଘୁଆ ପାଗ ପାଇଁ ଟିକେ ଥଣ୍ଡା ଅଛି।
ହଁ, ମେଘ ପକେଇ ଯାଇଛିନା, ଦି ଦିନ ହେଲା ଲଗାତାର ପକଉଥିଲା।
ହୁଁ ହୁଁ ହୁଁ ହୁଁ।
ତ-ଅ ସେଇ ଜିନିଷରା ହେଇକି ଏବେ ଟିକେ, ପ-ଅ-ପାଗ ଟା ପୁରା ଥଣ୍ଡା ଅଛି।
ହୁଁ, ହୁଁ, ଆଉ, ଆମ୍ବ ଅଛି ନା ସରିଗଲାଣି?
ଆଜ୍ଞା,
ମୁଁ କହିଲି ଆମ୍ବ ଅଛି ନା, ଆଉ ସ
ନାଁ, ଆମ୍ବ ଆଉ ନାହିଁ। କୋଉ ଗଛରେ ବି ନାହିଁ?
ଆମ୍ବ ସବୁ ସରିଗଲା।
ଜୁଲାଇ ମାସ ହେଲାଣି। ଆଉ, କୋଉଠୁ ଆମ୍ବ ଆସିବ?
ହୁଁ, ହୁଁ। ଅଁ, ତା'ପରେ ବି ଯେତିକି ଆମ୍ବ ହେଇଥିଲା, ସେ ମାଙ୍କଡ ମାନେ ବି ଯେତିକି ଥିଲେ ସେସବୁ ବି ଅ ଖାଇଛନ୍ତି ଆଉ। ହ ହଁ। ଆଉ, କରେଣ୍ଟେ ରହୁଛି ନା କଟି ଯାଉଛି?
ପବନ ଫବନ ହେଲେ ଟିକେ କରେଣ୍ଟ ପଳଉଛି। ନହେଲେ, ନର୍ମାଲି ବର୍ଷା ହେଲେ ରହୁଛି। ହୁଁ, ଏବେ ଦି ଦିନ ହେଲା, ମୁଁ କାଇଁ ଦେଖ୍ ଖୁନି ଏତେ କରେଣ୍ଟ କଟୁଛି। ନର୍ମାଲ ଯେତିକି କଟିବା କଥା କଟୁଛି।
ଉଁ, ହଁ, ଆଉ କଣ କହୁଥିଲି କି ଏଇ ଚିକେନ୍ ପକୋଡ଼ା କେମିତି କରନ୍ତି କହିଲୁ?
ଚିକେନ୍ ପକୋଡା!
ହୁଁ।
ଆଚ୍ଛା, ମୁଁ କହୁଛି ଦେଖ। ଆଜି ବନେଇବ?
ହଁ, ବନେଇବାର ଅଛି ଯେ, ଅଁ ଭାବୁଥିଲି କେମିତି କରିବି ବୋଲି? ଟିକଏ କହିଲ ଚିକେନ୍ ପକୋଡ଼ା କେମିତି କରାଯାଏ?
ହୁଁ, ଉଁ ତ ବୋନଲେସ୍ ହଉ କି ବୋନ୍ ବାଲା ହଉ। ଚିକ୍ କେ ନବ ତମେ?
ହୁଁ।
ମା କଣ୍ଟା ବାଲା କି ମାନେ ବିନା କଣ୍ଟା ବାଲା ନର୍ମାଲ ଏମିତି ପିସ୍ ତ ଛୋଟ ଛୋଟ ଯଦି ରଖିବ ତମ‌ ଇଛାରେ ଦେନ୍ ସେଇଥିରେ ଯାହା ସ୍ ଓ ମସଲା ଗୁଣ୍ଡ ହେଇଗଲା ଯେମିତି କି ଲଙ୍କା ଗୁଣ୍ଡ ମସଲା ଗୁଣ୍ଡ। ତାପରେ ମ୍ ଚିକ୍ ସରି ଚିକେନ୍ ମସ୍ଲା ଜିରା ପ ଜିରା ଗୁଣ୍ଡ। ଧନିଆ ଗୁଣ୍ଡ ଆଉ ଫୁଟ୍ କଲର୍ ଟା ସେତିକି ମାନେ ଇଏ ନୁହଁ ତ ତମ ଇଚ୍ଛା ଯଦି ପକେଇବ ବୋଲେ ପକେଇବ ନହଲେ ନାଇଁ।
ହଁ।
ଅଣ୍ଡା ଗୋଟେ ଦିଟା ଅ ପ ମାନେ ଚିକେନ୍ ର ଇଏ ହିସାବ ରେ। କ୍ଵାଣ୍ଟିଟି ହିସାବରେ ହଁ ତ ତାପରେ ଲୁଣ, ତାପରେ ଅଦା, ରସୁଣ ଛେଚା। ନର୍ମାଲି ଆମେ ପେଷ୍ଟ ପକାନ୍ତି ବଟ୍ ଛେଚା, ଆଉ ଧନ୍ ଉଁ କଣ ସେଟା ବୃଷଙ୍ଗ ପତ୍ର।
ହଁ ଏଇ ଯୋଉ ବୃଷ୍ ଷଂ ପତ୍ରଟାକୁ କାଟିକି ଚୁନଚୁନ କରିକି ପକାହୁଏ ନା ଗୋଟା ସେମିତି ପକେଇଦେଲେ ହେବ?
ଉୁଁ ସେଇଟା ତମ ଇଛା ତମେ କେମିତି ପକେଇବ, କାଟିଲେ ବି ଚଳିବ ଚି ଯଦି ବ ବେଶୀ ବଡ଼ ପତ୍ର ହେଇଛି ରର୍ମାରି ଛୋଟ ଛୋଟ ପତ୍ର ରୁହେ ଯଦି ଛୋଟ ପତ୍ର ଅଛି ସେମିତି ପକେଇ ପାରିବ। ବଡ଼ ପତ୍ର ଥିଲେ ତମେ ଆରାମସେ କାଟିକି ପକେଇ ପାରିବ କିଛି ଅସୁବି
ଉଁ ହଁ ହଁ।
ଦେନ୍ ଆଉ ଯଦି ଅଣ୍ଡା ନ ପକେଇକି ତମେ ଦହି ବି ପକେଇବ ବୋଲେ ଚଳିବ ସେ ଜିନିଷ ଟା। ଅଣ୍ଡା ଟାକୁ ସ୍କିପ୍ କରିକି ଯଦି ଦହି ବି ପକେଇବ ବୋଲେ ଚଳିବ।
ହୁଁ ଆଉ ଯଦି ଦି ଟା ଆଙ୍କ ପକେଇଲ?
ହୁଁ ଦିଟା ଆକ ପକେଇଲେ ବି କିଛି ଅସୁବିଧା ନାଇଁ ବଟ୍ ଜଦି ଏଇଟା ନହେଲେ ସେଟା ଅପ୍ସନାଲ୍ ତମ ପାଖରେ ଯୋଉ ଏବେ ଆଭେଲେବୁଲ ଅଛି ସେଟା ପକେଇ ପାରିବ।
ହୁଁ ହୁଁ ହୁଁ।
ହୁଁ। ଦେନ୍ ଆଉ କଣ ରହିଲା ସେତିକି ହେ ତାକୁ ଟିକେ ମ୍ୟାରିନେସନ ହବା ପାଇଁ ଛାଡି଼ଦବା ଦି ଗୋଟେ ଘଣ୍ଟା ଦେଢ଼ ଘଣ୍ଟା ପାଖାପାଖି।
ଓହୋ ଆଉ ସେଥିରେ ଏଇ ଯୋଉ ଲେମ୍ବୁ ପକାନ୍ତି ନା ଲେମ୍ବୁ ପକାନ୍ତିନି?
ଆ ହଁ ଲେମ୍ବୁ ଟିକେ ପଡ଼ିବ। ମୁଁ ଭୁଲି ଯାଇଥିଲି ଲେମ୍ବୁ ପଡ଼ିବ।
ହଁ ଏଇ ଯୋଉ ଏଇ କନ୍ ଫ୍ଲାୱାରଟାକୁ ମ୍ୟାଗ୍ନେଟ୍ ସହିତ କ ମାନେ ପକେଇବ ନା ସେଇଟା ମ୍ୟାଗନେଟ୍ ହେଇସାରିଲା ପରେ ଯେତେବେଳେ ତମେ ଛାଣିବ କନ୍ ଫ୍ଲାୱାରଟାକୁ
ନାଇଁ ନାଇଁ ନାଇଁ ବ ଉ ତା ପୂର୍ବରୁ ମାରିନେସନ ଟାଇମ୍ ହିଁ ଯେତେବେଳେ ସବୁ ଜିନିଷ ପକଉଛ ସେଇ ଟାଇମ୍ ରେ ହିଁ ସବୁ ପ କେଇ ଦେଇକି ଆରାମ ସେ ରଖିଦବ ଟିକେ ସମୟ ରହିଲା ପରେ ମସଲା ସହିତ ସିଏ ବି ଟିକେ ଇଏ ତା ମାନେ ତା ବ ଚିକେନେ ଲାଗିଯିବ ଦେନ୍ ଭଲ ଲାଗିବ ସେଟା।
ଓହୋ।
ହୁଁ।
ହୁଁ ହୁଁ। ହୁଁ ତାପରେ ମ୍ୟାଗନେଟ୍ କରିକି ଘଣ୍ଟେ ଦେଢ଼ ଘଣ୍ଟା ରଖି ସାରିଲା ପରେ ତାପରେ ତା କୁ ମାନେ ମ୍ୟାଗ୍ନେଟ କରି ସାରିଲା ପରେ ଯେତେବେଳେ ଛାଣିବ ସେତେବେଳକୁ ଆଉ କଣ ଜିନିଷ ଦରକାର କି?
ନା ନା ଆଉ କିଛି ଜିନିଷ ସ ଦରକାର ନାହିଁ ଆରାମସେ ତାକୁ ଯେତିକି ହେଇଥିବ ସେ ହେଇଥିବ ଖାଲି ନର୍ମାଲ ତେଲ ଗରମ କରିକି ଯଦି ହାଇ ଫ୍ଲେମ କରିବ ନାଇ ହାଇ ଫ୍ଲେମମ ବେଶି ଟାଇମ କଣ ହେଲା ଯଦି ପୋଡିଯିବ ଜଲଦି ଯଦି ମିଡିୟମ ରେ କରୁଚ ଆରାମସେ ଭିତରେ ବି ସିଝିଯିବ ଆଉ ବାହାରେ ବି
ଓ ହୋ ଆଉ। ଏଇ ଯୋଉ କଲର ଦେଖାଯିବା ପାଇଁ କଲର ଫୁଟ ପକାଅ ନା
ନାଇଁ ସେଟା ଯଦି ଘରେ କୁ-କୁହନ୍ତି କି ଫୁଡ କଲର ଟା ଟିକେ ମାନେ ଦେହ ପାଇଁକା କ୍ଷତି ସେଟା ତ ଯେହେତୁ ଚୁ ଚୁ ଯୋଉ ଚୁ ଯୋଉ ଇଏ ଖାଇବ ଆମର ପୁଅ ଖାଇବ ତ ତା ଅନୁସାରେ ତମେ ସେଟା ସ୍କିପ ବି କରିପାରିବ ନ ପକେଇଲେ ବି ଚଳିବ।
ହୁଁ ହୁଁ ଏମି ତି ବି ଯେଉଁ ଲଙ୍କାଗୁଣ୍ଡ ଆସୁଚି ସେଇଟା ଏଇ ଯୋଉ କଣ କାଶ୍ମୀର ଚିଲ୍ଲି। ତାର ବି ହଁ ସେଟା ରାଗ ନ ଥାଏ କିନ୍ତୁ କଲର ଟା ଆଣିଥାଏ ନା କଣ।
ହଁ ହଁ ହଁ।
ହୁଁ ହୁଁ ସେଇଟା ଯଦି ପକେଇବ ଆଉ ସେଇଟା ପକେଇଲେ ଭଲ ନା କଞ୍ଚା ଲଙ୍କାକୁ ଛେଚିକି ପକେଇବ ନା ଶୁଖିଲା ଲଙ୍କାର ପେଷ୍ଟ ଦେବ। କୋଉଟା ଦେଲେ ଭଲ ରହିବ।
ଦେଲେ ନା ବେଶି ରାଗ ହେଇଯିବ ଯଦି ଆମେ କଞ୍ଚା ଲଙ୍କା ପକୋଉଚେ ସେଟା ଆରାମ ସେ ଯଦି ଫ୍ରାଇଡ ହବ ନା ସେ ଜିନିଷ ଟା ତ ତା ରାଗ ଟା ପଳେଇବ ବଟ ଶୁଖିଲା ଲ ଙ୍କା ରାଗଟା ଏତେ ଜଲଦି ଯାଏନି ସେଥିପାଇଁ ତ ଲଙ୍କା ଗୁଣ୍ଡ ଯଦି ପକେଇବ ବୋଲେ ପକେଇବ ନହେଲେ କଞ୍ଚା ଲଙ୍କାକୁ ଛେଚିକି ପକେଇବ ହେଲେ ପକେଇବ ଯଦି ରାଗ ପାଇଁକା କଞ୍ଚା ଲାଙ୍କାକୁ ଛେଚି ପକେଇ ପାରିବା ନହେଲେ କଲର ପାଇଁକା କାଶ୍ମୀର ଚିଲ୍ଲି ପାଉଡର ପକେଇ ପାରିବା ସେଇଥିରେ ହୁଁ।
ଥିଲା ଏଇ ଯୋଉ କଞ୍ଚାଲଙ୍କାର ଫ୍ଲେଭରଟା ବି ଭଲ। ଥାଏ ନା ତାର ସ୍ମେଲଟା ବି ଭଲ ରୁହେ ହଁ। ଏଇଟା ଯୋଉ ଶୁଖିଲା ଲଙ୍କାଟା ଟିକେ ରାଗ। ରାଗ ରାଗ ସ୍ମେଲ ରହିବ କିନ୍ତୁ ଏଇଟା ରାଗ ସ୍ମେଲରେ ରହିଲେ ବି ତାର ଏଇ ଯୋଉ ଗୋଟେ ସୁଇଟି ନେସ ଥାଏ ସେଇ
ହୁଁ ହୁଁ କଞ୍ଚାଲଙ୍କାର ତାପରେ ହଁ। ଆଉ ଏତେ ଜଲଦି ବି ସେଇ ଜିନିଷ ଟା ଯାଏନି ଯୋଉ ଶୁଖିଲା ଲଙ୍କାର ତାପରେ ପେଷ୍ଟ କରି ପକେଇବା ନା। ଶୁଖଲା ରଙ୍ଗା ସେମିତି ପଡିଥାନ୍ତା ଗୋଟେ ପ୍ରକାର ବଟ ଅ ତା ପରେ ବି ଶୁଖିଲା ଲଙ୍କାଟା ଯେତେ ସେ ପୋଡିବ କି କଣ କରିବା ସେ ବେଶୀ ରାଗ ରୁହେ ସେ ଜିନିଷ ଟା। ନର୍ମାଲି ଆମେ ଖାଉନ୍ତି ନା ଯୋଉ ଲଙ୍କା ମାନଙ୍କର ଘରେ ନାହିଁ। ସେ ସେଇଟା ଜଣେ ଜଣେ କୁହନ୍ତି କି ଶୁଖିଲା ଲଙ୍କାଟାକୁ ପୋଡି ଟିକେ ଆଣେହାରି ତାପରେ ଚକଟି ଦେଲେ ଭଲ ଲାଗିବ।
ଓହୋ ଏଇ ଯୋଉ ଚକଟା ହୁଏ ପାଗ ପାଣି ହୁଏ।
ହଁ ହଁ ସେଇଥିରେ।
ହୁଁ ହୁଁ ହୁଁ ହୁ ହୁଁ କିନ୍ତୁ କଞ୍ଚାଲଙ୍କା ଟା ଭଲ। ଆଉ ସେଥିରେ ପିଆଜ ଆଡ କର କି?
ନାଁ ନାଁ ପିଆଜ ଆଡ କରିଦେଲେ।
ହେଟା ଚିଲ୍ଲି ହେଇଯିବ।
ହଁ ଟିକେ ତା ଟେଷ୍ଟ ଚେଞ୍ଜ ହେଇଯିବ। ତାପରେ ସାଙ୍ଗରେ ତା କଞ୍ଚା ପିଆଜ ଖାଇପାରିବା।
ହଁ କଞ୍ଚା ପିଆଜ ଟମାଟୋ ସସ୍।
ହୁଁ।
ସବୁ ଯିଏ ଚିଲ୍ଲି ସସ୍ ଏସବୁ ସସ୍ ଅଁ କରିବ। ଆଉ ଯୋଉ ତା ସହିତ ଗୋଟେ ଚଟଣୀ ବନାନ୍ତିନି। ଯୋଉ ଚିଲ୍ଲି ହଁ ସେଟା ପୁଦିନା ର କେମିତି ବନାନ୍ତି?
ପୁଦିନା ନବା ଦେନ ତମ କ୍ଵାଣ୍ଟିଟ ହିସାବରେ। ଉଁ ନର୍ମାଲି କେତେ ସେଇ ଦଶ ବାର ପାଖୁଡା ସେ ଯୋଉ ଉପର ପ ଟେ ଇଏ ଗୁଡାକ ସେଇଥିରୁ ତାପରେ ଅ
ସେଇତ।
ଡାଙ୍ଗ ସହିତ ନେଲେ ବି ଚଳିବ ମାନେ ପ ଖାଲି ପ ତ୍ର ନୁହଁ ସେ ଯୋଉ ପାଖୁଡା ଆସେ ପୁରା ସେ ଯୋଉ ଉପର ଯୋଉ ପୁରା ମୁଁ ଇଏଟା ଥାଏ ତାର ସେଇଥିରୁ ଆମେ ଦଶ ବାରଟା ସେଇଥିରେ ସେଇଥିରେ ଆରାମ ସେ ଗୋଟେ ପାଖୁଡରେ ସାତ ଆଠଟା ପତ୍ର ପଳେଇ ଆସିବ।
ଓହୋ।
ତ ସେଇ ଅନୁସାରେ ବା ଦଶ ବାରଟା ପାଖୁଡା ତାପରେ ଅଦା ଟିକେ ଅ କଞ୍ଚା ଲଙ୍କା ଟିକେ ଅ ଆମ୍ବ କଷି ଅଦା ଟିକେ ତାର ଭଲ ସ୍ମେଲ ଥାଏ। ଆଉ ଅ ରସୁଣ ଟିକେ ପିଆଜ ବି ପକେଇ ପାରିବ ସେଇଥିରେ ଆଉ ଗୋଟେ ଜିନିଷ ହେଲା ଦହି।
ଦହି ହୁଁ ହୁଁ ହୁଁ।
ତାର ବହୁ ଟେଷ୍ଟି ଥାଏ ସେଟା ସିରିଏସଲି ବହୁତ ଟେଷ୍ଟି ଥାଏ। ନର୍ମାଲି ସେଇ ସବୁ ଥିରେ ଆମେ ଟ୍ରାଏ ମାନେ ଇଏ କରିପାରିବା ପ
ପୋଦିନା ହଁ ହଁ ହଁ ପୋଦିନା ଚଟଣି ଟା ଭଲ ବି ଦେହ ପାଇଁ ନା।
ହୁଁ।
ପାଇଁ ସେଟି ଭଲ ଅଲଗା ଜୁ ଚଟଣି ଅପେକ୍ଷା ପୋଦିନା ଚଟଣିଟା ଭଲ ଦେହ ପାଇଁ ବୋହୁତ ଭଲ। କିନ୍ତୁ ଥରେ କଣ କହିଲୁ ମୁଁ ବନେଇଥିଲି ଯେ ସେଇଟା ଅ ଏଇ ଯୋଉ ଖାଲି କେମିତି କହିଲୁ ମାନେ ଏଇ ତୁ ଯେମିତି କହିଲୁ ପ୍ରୋ ମାନେ ଯେମିତି ପ୍ରୋସେସ୍ ହିସାବରେ ସେମି କି ମୁଁ କରିଥିଲି କିନ୍ତୁ କଣ ହେଲା ନା ସେଇଟା କେମିତି ଟିକେ ଏ ଯୋଉ ପୋଦିନା ପୋଦିନାଟା ଟିକେ ଅଧିକ ତାର ସ୍ମେଲଟା ହୁଏନି ସେଥିପାଇଁ ତାର ଅଧିକ ଟିକେ ସ୍ମେଲଟା ହେଲା ତଥାପି ସେଇଥିରେ ଆଉ ଟିକେ ଦହି ମାନେ ଯେତିକି ମିଶିଥିଲେ ଆଉ ଟିକେ ଦହି ମିଶେଇଲି ତ ଥାପି ସେଇ ମାନେ ଫ୍ଲେବର୍ ଟା ରହିଲା।
ନା ଯଦି ପୁଦିନା ନାଁ ପୁଦିନା ଟା ଅଧିକ ହେଇଗଲା ନା ନର୍ମାଲି ପୁଦିନା ଟା ବୋହୁତ ସ୍ମେଲ କରେ। ତାପରେ ଯଦି ଦେଶୀ ପୁଦିନା ଆମେ ୟୁଜ୍ କରୁଚେ ବାହାର ପୋଦିନା ଏତେ ଜ ଇଏ ହବନି। ଛ ରୁ ଡାଇରେକ୍ଟ ତୋଳିକି ଇଏ କରୁଚେ ନା ତାର ବହୁତ ତାର ଇଏ ଥାଏ ନର୍ମାଲି ଦେଶୀ ପୋ ଦିନା ଟା ଯଦି ବେଶୀ କ୍ୱାଣ୍ଟିଟି ହେଇଯାଉଚି ତ ସେଇ ଜିନିଷଟା ହି ରହିଯିବ ତାପରେ ଯେତେ ବି ଆଡ କଲେ ଯାହା ସେଇ ସ୍ମେଲ ଯିବନି ତ ତା ଅନୁସାରେ ଆମକୁ କ୍ୱାଣ୍ଟିଟି ଯଦି ବି କମ ରହୁଚି ଠିକ୍ ଅଛି କିଛି କଥା ନାହିଁ କାରଣ ନର୍ମାଲି ପୋଦିନା ଟିକେ ପକେଇଲେ ବି ସ୍ମେଲ ତାର ବହୁତ ଆସିବ ହେରି ତ ସେଇ ଜିନିଷ ହିସାବରେ ହୁଁ।
ଏ ହୁଁ ହୁଁ। ହଉ ତାହେଲେ ସେଥିପାଇଁ ବୋଧେ ଆଉ ହଁ ମୁଁ ବୋଧେ ତୁ ଯେମିତି କହିଲୁ ସାତ ଆଠ ପାଖୁଡ଼ା ସେଇ ମୁଁ ତ ଛୋଟ ଜାର ଟାରେ କରିଥିଲି। ହଁ ତଥାପି କେଜାଣି ସେ ଟିକେ ମାନେ ସେତେ ପୋଦିନା ଚଟଣିଟା ଭଲ ଲାଗେ କିନ୍ତୁ ତାର ଯଉ ବେଶୀ ସ୍ମେଲ୍ ଟା ହୁଏ ସେଇଟା ମୋତେ ଏତେ ସ୍ମେଲ୍ ଟା ଏତେ ଭଲ ଲାଗେନି। ଓହୋ ଦେଖିବା ଅ ତୁ ଯେମି କହୁଚୁ ସେଇ ଯୋଉ ସା ତା ଆଠ ପାଖୁଡ଼ା ସେମିତି ଥରେ ମୁଁ ଟ୍ରାଏ କରିବି ହେଲା।
ଆଉ ଏ ବେଳେ ମାନେ ଦହିଟା ମଣ୍ଡେ ଟୋରି ତା ତା ଦହିଟା ପକେଇକି ହିଁ ତାକୁ ଗ୍ରାଇଣ୍ଡ କରିବ।
ହଁ ହଁ ହଁ ହଁ ଆଚ୍ଛା ହଉ ଦେଖିବା ଆଉ। ଛି ତ ମୋ ପାଖରେ ଏବେ ଘରେ ଦେଖି ମୋର ଦେଖି ଟ୍ରାଏ କରେ ଆଜି।
ନର୍ମାଲି ଯାହାବି ତମେ ଫ୍ରାଏ କରୁଚ ସବୁ ଜିନିଷରେ ପକୁଡି ହେଇଗଲା ପିଆଜି ହେଇଗଲା ସବୁ ଜିନିଷରେ ଖାଇଲେ ମସ୍ତ ଲାଗେ ସେଇ ଜିନିଷ ଟା।
ହଁ ହଁ ତା ହେଲେ ଦେଖିବା ମୁଁ ଆଜି ଏବେ ତ କରୁଛି ଟ୍ରାଏ କରେ ଦେଖିବା କେମିତି ଲାଗୁଛି ତାପରେ ମୁଁ କହିବି ତତେ ଆଉ ହେଲା। ହଉ ହଉ ମୁଁ ରଖୁଛି ହଁ ହଉ।